ହାଲୋ।
ହାଲୋ।
ଆ କଣ କରୁଛ? ଆମର ତ ଏପଟେ ଅଛି ଟିକେ କାଆଳ କରିଛି ଅଛି ଆଉ ଖରା ବି ଅଛି ବହୁତ। ତୁ ଖରା ହଉଚି। ଆକାଶ ଟା ତ ଅନେଇ ହଉନି ଏତେ ପୁରା ହଳଦିଆ ଦୁଶୁଛି। ସୂର୍ଯ୍ୟଙ୍କ ଆଡକୁ ତ ଛାଡ ଅନେଇ ହବନି ଟିକେ। ଆଉ ଫ୍ୟାନ ତ ବୁଲୁଚି ଆଉ ଏଠି ଅଛି ଡ୍ରେସ ଭଙ୍ଗା ଭଙ୍ଗି କରିକି ଥୋଇଛି ଥୁଆ ଥୁଇ କରିବି ଥାକରେ ଆଉ ଏରା ଅଛି ସବୁ ଆଉ ଚଢେଇ ଚେଚଁ ହଉଚନ୍ତି ପୁରେ ଆଉ ବର୍ଷା ହବ ବ ସନ୍ଧ୍ୟାବେଳେକି କଣ ଆକାଶତ ନୀଳ ଅଛି ଏଇନା। ଟିକେ କାଁଳ କରୁଚି ଟିକେ ନୀଳ କରୁଚି ଆଉ କଁ କଇଁବ। ଆଉ ଡ୍ରେସ୍ ଫ୍ରେସ୍ ଏଇ ସବୁ ଭଙ୍ଗା ଫଙ୍ଗି କରୁଥିଲି ଆଉ ଟିକେ ଯାଉ ଥୁଆ ଥୁଇ କରିଦେବି ସବୁ ଭାଙ୍ଗା ଭାଙ୍ଗି ସଇଲେ ଥୁଆଥୁଇ କରିଦେବି ଆଉ ଗୁରେ ଅଛି ସବୁ ଆଇରନ ହବ ଥୁଆ ହେଇଚି ସବୁ ଆଇରନ କରାହେଇକି ସବୁ ଏକା ସାଙ୍ଗିଆ ମିଶେଇକି ଥୋଇଦେବି। ଆଉ ତମର କଣ କରୁଚ?
ହଁ ମୁଁ ବି ଆମର ରୋସେଇ ସକାଳେ ହେଲାଯେ ଖାଇଲେ ବେଳାରେ ରୋଷେଇ ସବୁ ରୋଷେଇ ଭାତ, ଡାଲି, ଶାଗ ଅମ୍ ଚିକେନ୍ ହେଇଚି ମାଛ ଭଜା ହେଇଚି ତାପରେ ସେଥିରେ ପୁଟଳ ଆଳୁ ଭଜା ହେଲା ଶାଗ ଭଜାହେଲା ତାର ସୁଜୁନା ଶାଗ ଟିକେ ତାକୁବି ରୁ ତାକୁ ଛଡ଼େଇକି ପୁଣି ତାକୁ ଭଜା ହେଲା। ଆଉ ପୁଣି ଉମ୍ ଉମ୍ ବିରିୟାନୀ ଟିକେ ହେଇଚି ଚିକେନ୍ ବିରିୟାନୀ କଲି ତାପରେ ଏତକ ସବୁ ରୋଷେଇ ସାରିଲି ତାପରେ ତା ଶେଷରେ କାକୁଡି଼ ପିଆଜ ଧନିଆ ପତ୍ର କାଟିକି ଟିଏ ଦହିଟେ ଗୋଳେଇଲି ଦହିଟା ଗୋଳେଇଲି କଚୁମ୍ବରଟା ବନେଇଲି ଏତକ କରିଦେଲି ଟିକେ ବସିବି ଗରମ୍ ଲାଗିଲାତ ବସିବି ହଁ ମେଘୁଆ ପାଗଟା ଟିକେ କରୁଚି କଁ ପାଇଁ ମେଘ ଅ ଉଠେଇଚି ପବନ ଟିକେ ବଢ଼ିଆ ଦଉଚି ଆଉ ସେଥିରେତ ଗୁଳୁଗୁଳି ଗରମ ହେଉଚି ଆଉ ଉପର ଅଳିକିତ ଆମର କାଳ ବୈଶାଖୀ ଆସୁଚି ଜୋରେ ଅନ୍ଧାର କରିକି ହଉଚି। ହେଲେ ବର୍ଷାଟା ହଉନି ପବନ ଟିକେ ହେଇଗଲେ ଶଇଲା ଆଉ ହଉନି ଅଲଗା ଆଡ଼େ ବର୍ଷାଟା ହଉଥିବ। ଆଉ ସେପବନ ଯଦି ଟିକିଏ ବର୍ଷାଟା ହେଇଥାନ୍ତା ଗଛପତ୍ର ଟିକେ ପାଣି ପାଆନ୍ତା। ପାଣି ପାଇଲେ ଗଛପତ୍ର ଟିକେ ବଞ୍ଚିଯାଆନ୍ତା ତାପରେ ବର୍ଷା ହେଲା ନାହିଁ ତାପରେ ଗଛପତ୍ରବି ଶୁଖି ଯାଉଚି ଖାଲି। ତାପରେ ଆମ ଛାତରେ ଗୋଟେ ଗଛ ମନ୍ଦାର ଗଛରେ ଗୋଟେ ଛୋଟ ଚଡ଼େଇ ଛୁଆଟେ କରିଚି। ତୁ ଚ ଚଢ଼େଇ ତା ଚଢେଇଟାନା ବୁଲୁ-ବୁଲୁ ତାପରେ ସେଇ ଚ ତାର ତିନ୍ ଅଣ୍ଡା ଦେଇଥିଲା ଏବେ ଦି ଦିନ୍ ତିନ୍ ଦିନ୍ ହେଲା ସେ ଉ ଅଣ୍ଡାରୁ ଫାଗ ବାହାରି ସେନି ବାହାରିକି ପର ଧଇଲାଣି ଆଉ ଦି ଚାରି ଦିନ୍ ଲାଗିବ ତା ମା ଆଉ ତା ତାଙ୍କୁ ଉଡ଼ା ଶିଖେଇକିନା ନେଇଯିବ ଆଉ। ଯଦି ଆମେ ଦେଖିବାକୁ ଯାଉଚୁ ଖାଲେ ଆଁ କରୁଚି ଖାଇବେ ତା ମା ତାଙ୍କୁ ଦିଏ ଖାଇବା ପାଇଁ ବୋଲି ସେ ଆଁ କରୁ ହାଲୋ ଆଁ ଏମିତି ସବୁ ଖ ଖରାଦିନେ ଏମିତି ହଉଚି ରୋଷେଇ ବାସ ସବୁ ସରିଯାଇଚି ଟିକେ ବସିଚି ଗୋଟାକ ବେଳକୁ ସମସ୍ତେ ଖାଇବା ଆରମ୍ଭ କରିବେ ଆଉ। ଖିଆପିଆ କରିବୁ ବଢ଼ାବଢ଼ି କରିବୁ ଆମେ ଖାଇବୁ ଆଉ-ଆଉ ତୁମର ଖାଇବା ପିଇବା କଲଣି?
ନାଇଁ ଖାଇବା ପିଇବା ସବୁ ସରିଚି ଆମରବି ସେଇ ବିରିୟାନୀ ହେଇଚି ଆଜି ଆଉ ଖାଇବା ସବୁ ସର ରୋଷେଇ ସରିଚି ଆଉ ଏଇଠି ଭଙ୍ଗା ଭଙ୍ଗି କରଥିଲିତ ଡ୍ରେସ୍ ପ୍ୟାଣ୍ଟ ଯାଉଚି ଆଇରନ କରିବି ଆଇରନ କରିସାରିଲା ପରେ ସବୁ ଖିଆପିଆ ହବ ଆଉସ୍ ସଖାଳେତ ପଖାଳ ସେ ଶାଗ ଭଜା ଆଳୁ ଭଜା ଫଜା ସବୁ ଖିଆ ହେଇଥିଲା। ଆଉ ମାଛବି ବିହନଭଜା ହେଇଥିଲା ତାକୁବି ଖିଆ ହେଇଥିଲା। ଆଉ ଚିକେନ୍ ତ ଦିନ ବେଳା ହେଇଛି ଆଉ। ଆଉ ସେଉଡ଼ା ସବୁ ହଟିବ ମାନେ ମୁଁ ଆଇରନ୍ ଫାଇରନ୍ କରିସାରିଲା ପରେ ଖିଆଖୁଇ ହବ ଆଉ ଆମର ତ ଏପଟେ ବି ସେମିତି ଖରା ହଉଛି। ଏମତି ଖରାଦିନ ଆକାଶ ଟା ପୁରା ଧଳାକୁ ହଳଦିଆ ଟାଇପ୍ ର ଦେଖା ଆଉଛି। ଯେମିତି ଅନେଇ ହଉନି ଆକାଶକୁୁ କିନ୍ତୁ ଖରା ଟା ବି ଜୋରେ ହଉଛି। ଅ ବହେ ଜୋରେ ହଉଛି ଥରେ ଥରେ ବାଦଲ ଅଦି ସୂର୍ଯ୍ୟ ଆଗକୁ ଆସୁଛନ୍ତି ଭାରି କାଁଳ କରିଦଉଛି। ଆଉ ପବନ ହଉଛି ଥର୍ ଥର୍ ଥ ପବନ ଲଗାତାର ହଉଛି ଯେ କଣ କହିବ ପବନ ଟା ଜୋରରେ ହୋଉଛି କିନ୍ତୁ ଝାଞ୍ଜି ପବନ ରା ବାଡ଼ଉଛି। ଗରମ ହଉଛି ପରା ବି ଝାଞ୍ଜି ପବନ ରା ବାଡ଼ଉଛି। ଏ ଦିନ ସକାଳ ଆଠଟା ନଅଟା ହେଇଗଲେ ଏମିତି ଖରା କଣ କହିବ ଏ ତେ ଜୋରେ ଖରା ହୋଉଛି। ଆଉ ଏଥର ତ କଣ କହୁଥିଲା ମୌସୁମୀ ଆସିବ ଯେ ମୌସୁମୀ କହୁଥିଲା ତିନି ଚାରି ଆଡ଼କୁ ଆସିବ ପୁଣି କହୁଛି ମୌସୁମୀ କେରଳ ଛୁଇଁବ ତିନି ଚାରି ଆଡ଼କୁ। ଆଉ କେରଳ ଛୁଇଁଲେ ତିନି ଚାରିିକୁ ଓଡ଼ିଶା ଆସିଲା ଓଳୁକୁ ଆହୁରି ପାଞ୍ଚ ଛଅ ଦିନ କି ଅଧିକ ଲାଗିଯିବ ଏଥର କଣ କହୁଛନ୍ତି ତ ମୌସୁମୀ ଡେରି ଆସ୍ ସିବ ବେଶୀ ବର୍ଷା ବି ନ ହେଇପାରେ। ଦେଖିବା କଁ ହଉଛି ବର୍ଷା ଟା ନହେଲେ ପୁଣି ଏ ଗରମ ଟା ସହଜରେ ଯିବନି ନା। ଆଉ ଗରମ ଟା ନ କମିଲେ କେମିତି ହବ। ବହେ ଗରମ ହୋଉଚି କଣ କରିବ ମଣିଷ। ଆଉ ଗରମ ହୋଉଚି ଗରମ ଯେ ଗଛ ଫୁଛ ସବୁ ଶୁଖି ଆଉଚି। ଆମର ବି ସେମିତି ଦି ତିନି ବର୍ଷ ତଳେ ଗୋଟେ କନିଆରି ଗଛରେ ଦେଇଥିଲା ଅଣ୍ଡା। ସେ କି ଚଢ଼େଇ ଘରଚଟିଆ ଚଢ଼େଇ ଟା ବୋଧେ ଆଁ ଅଣ୍ଡା ଦେଇଥିଲା ଦେ ଚଢ଼େଇ ହେଇଥିଲା ତମେ ଯେମିତି କହୁଚ ତମର ଚଢ଼େଇ ହେଇଥିଲା ଆମର ହେମିତି ଚଢ଼େଇ ହେଇଥିଲା ବସା କରିକି ଅଣ୍ଡା ଦେଇଥିଲା। ଘରଚଟିଆ ଚଢ଼େଇ ଅଣ୍ଡା ଦେଇଥିଲା ଗୋଟେ କନ୍ୟାରି ଗଛରେ। ଛୋଟିଆ ଛୋଟିଆ ଦି ତିନି ଚାରିଟା ଛୁଆ ହେଇଥିଲେ। ତାପରେ ବ-ବଢ଼ି ଗଲେ ଏମିତି ଉଡ଼ା ଶିଖିକି ପଳେଇଲେ ଆଉ ତାଙ୍କ ବ ସା ଟା ଥିଲା ଏଇଠି ରଖିଥିଲୁ ଆଉ ଏବେ ତ ଖରାରେ କଣ କରିବୁ ଏତେ ଗରମ ହଉଛି ଯେ ଗଛ ଫଛ ସବୁ ସୁ ଖି ଆଉଛି ପାଣି ପାଉନାହାନ୍ତି ସଖାଳେ ପାଣି ଦେଲେ ସନ୍ଧ୍ୟା ଆଳକୁ ପାଣି ଦୋଉନି। ଫୁଣି ପାଣି ଦବାକୁ ପଡ଼ୁଛି ଆଉ ପାଣି ନଦେଲେ ତ ଗଛ ରହୁନି। ଆଉ ଏତେ ଖରା ଦେ ଆଉ ସବୁ ଗଛ ପତ୍ର ବେଶୀ ନାହିଁ ପତ୍ର ଝଡ଼ ମଝିରେ ଦେଇଥିଲା ଏବେ ପତ୍ର କଅଁଳୀ ଲାଣି। ଆଉ କଣ ସବୁ ସବୁ ହୋଉଚି ଆଉ କଣ କରିବ। ଆଉ ତମ ଆଡ଼େ କେମିତି କଣ ଗଛ ପତର ସବୁ?
ହଁ ଆମର ବି ସେମିତି ଖରା ହୋଉଚି କାଆଁଳଉଚି। କାଁଳ କାଁଳ କରିଚି ମେଘ ଟା ଉଠେଇଚି ଏତେବେଳୁ ମେଘ କଲା ଉଠେଇଲାଣି। ଆ ବର୍ଷା ଟା ଉଠେଇଚି ଯଦି ହବ। ଆଉ ମୁଁ ବି ସେଇ ଦି ଓଳି ସକାଳେ ପାଣି ଦୋଉଚି ବାଲ୍ଟିଏ ନାଖା ଗଛରାକୁ ତାପରେ ଆଉ ଓପର ଓଳି ବି ଦୋଉଚି ନ ଦେଲା ମାନେ ଗଛରାକ ଝାଉଁଳି ଯାଉଛି। ଯୋଉ ଖରା ହୋଉଚି ଦିନ ଯାକ ଝାଉଁଳି ଯାଉଚି ଆଉ ଥରେ ପାଣି ଦୋଉଚି। ପାଣି ଦେଇକି ତାପରେ ଏ ବର୍ସ କଣ କେମିତି କଣ ଚା ବ ମୌସୁମୀ ତ କଣ କହିଲାଣି ଲେଟରେ ଆସିବ ଚାଷ ବାସ କେମିତି ଏ ବର୍ଷ ହବ କେଆଣି। ଆଉ ସବୁ ମରୁଡି ପଡିବ, ଯଦି ହବ ବର୍ଷା ନହେଲେ ମରୁଡି ହବ, ଲୋକ କିଣିକି ଖାଇବେ ଏଥର କହୁ ନାହାଁନ୍ତି? ଆଉ ଧାନ ତ, ଏପଟେ ତେଲ ରେଟ ବଢିଲାଣି। ଆଉ ଲୋକ କଣ କରିବେ ସବୁ, ଧାନ କୁ ଧାନ ଚାଉଳ ଫୁଣି ଏପଟେ ରେଟ। ଧାନ ସିଏ ମଣ୍ଡିରେ ଧାନ ବି ରେଟ୍ ଅଧିକ ହେଇ କୁଇଣ୍ଟାଲ ପିଛା ରେଟ ହେଇଯାଉଚି। ଆଉ କଣ କରିବ ଏତେ। ଆ ଏଇ ବର୍ଷ ତ ଧାମ ଭାଗ ଧାନ ନହେଲା ଧାଁ ଯୋଉ ଧାନ, ଚାଉଳ, ସବୁ ଚାଷ ବାସ ସବୁ ରେଟ। ପନିପରିବା ତ ରେଟ ହେଇଯାଇଚି। ଆଉ ବାଜା ରେଟ ହେଲେବି ଆମେ କିଣିକିନା ଖାଉଚୁ। ଆମେ ହୁଁ, ଆଉ ବଡ ବଡିଆ ଲୋକ ସେ ଖାଇଵେ। ଆ ମଧ୍ୟମ ଧରଣର ବେଶୀ ଲୋକ ଘାଣ୍ଟି ହେଲୁ। ତାପରେ ଛୋଟ ଲୋ ଗରିବ ଘର ଲୋକ ସେମାନେ କଣ ବାରିଘର ଲୋକ, ବାରିଘର କଲେ। ସେମାନେ ସେଇଥିରୁ କିଣିକିନା ଗଛ ପତ୍ର ବାହାରୁ ବାହାର ସବୁ କଲେ। ଏଇ ଦିନିଆ କାକୁଡି, ଜହ୍ନି ପୋଟଳ, କଖାରୁ, ଲଙ୍କା, ଵା ଯୋଉ କଣ ପୋଇ ସବୁ ବାରି ଘରେ ସବୁ ଜିନିଷ ପରିବା ପତ୍ର ଶାଗ ସେଇ ହେରା କଲେ। ସେମାନେ ଏତେ ତାଙ୍କୁ ବଜାର ରୁ କିଣିବାକୁ ପଡିଲାନି, ହାତରୁ କିଣିବାକୁ ପଡିଲାନି। ଏଇ ମଧ୍ୟବର୍ତ୍ତୀ ଲୋକମାନଙ୍କୁ କିଣିବାକୁ ପଇଲା। ସେମାନେ ଙ୍କର ଖର୍ଚ୍ଚ ଟା ଅଧିକ ହଉଚି। ଆଉ ସେମାନଙ୍କର ସେ କିଣିକି ଵାରୀରୁ ଖାଇଲେ। ଆହୁରି କଣ କରିବା ବର୍ଷା କେବେ ସ ହବ। କେମିନ୍ତି କଣ ଚାଷ ବାଷ ହବ ଏ ବର୍ଷ। ସେଟା ବି କାଇଁ କିଛି ହଁ ହୁଁ ନ ହୋଉ ଜଣା ପଡୁଚି ତ ଆଗକୁ, କିନ୍ତି କଣ ହବ ବୋଲି ଆଉ ତମର ସେଠି କିନ୍ତି ସବୁ ଚାଷ ବାସ ହେଲାଣି?
ଆଉ ଚାଷ ବାସ ତ ହେଇନି ଆରମ୍ଭ ହବ, ଏଇ ରଜଠୁ ଆରମ୍ଭ ହୁଏ ନୁହଁ। ଆଉ ବର୍ଷା ତ ଆସିନି, ବର୍ଷା ଆସିଲାଠୁ ଯାହା ଜଣା ପଡିବ ଏଥର ତ କହୁଛନ୍ତି ଲଘୁଚାପ ଲେଟ ହବ, ଆଉ ମୌସୁମୀ ଆସିଲା ବେଳକୁ ବହୁତ ଲେଟ ହବ। ଆଉ କଣ କରିବ ଆ ଲେଟ୍ ହେଲେ ଚାଷ ବାସ ଲେଟ୍ ହବ ଆଉ, ସବୁ ଦାମିକିଆ ରେଟ୍ ବଢିବ ସବୁ ଆଉ। ଆଉ କିଏ କଣ କରିବ। ଏତେ ସବୁ ଲେଟ୍ ହଉଛି ଆଉ। ସେ ଯୋଉ ଆଉ କିଏ କଣ କରିବ। ଆଉ ସବୁ ରେଟ୍ ବଢିଲା ଆକୁ ଖାଇବା ପିଇବା ପୁଣି ଅସୁବିଧା ହବ। ମ ଲୋକ ଆଉରି ତମେ ଯୋଉ କହିଲ ଗରିବ ଲୋକ, ଗରିବ ଲୋକ ତାଙ୍କର ଚାଷ ବାସ କରିକି ଖାଇଲେ। ନଚେତେ ତାଙ୍କୁ ଯୋଉ ଆମର ସରକାରଙ୍କ ତରଫରୁ ତାଙ୍କୁ ମିଳୁଛି ରାସନ। ରାସନ ମିଳୁଛି, ଚାଉଳ ଫାଉଳ ସବୁ ମିଳୁଛି ଭତ୍ତା ପଇସା ମିଳୁଛି, ସେମାନଙ୍କର ହେଇଯାଉଛି ସେଇଥିରେ ଆଉ ବଡ ବଡିଆ ପଇସା ବାଲା ଲୋକଙ୍କର ତାଙ୍କର ପଇସା ଅଛି, ତାଙ୍କର କିଛି ଚିନ୍ତା ନାହିଁ। ଆମେ ମଝିରେ ମଧ୍ୟସ୍ଥି ଲୋକ ଫସିଗଲେ। ନା ଏପୁଟୁ ସରକାରଙ୍କଠୁ କିଛି ସହାୟତା। ନା ଏପଟେ ଆମର ନିଜର କିଛି ଆଉ ଆମେ ହିଁ ମଝିରେ ହଇରାଣ ହେଇଯାଉଛେ। ଆଉ କିଏ କଣ କରିବ। ଏତେ ନ ସବୁ ହଉଛି, ଆଉ କିଏ ଆଉ ଚାଷ ବାସ ତ ଡେରି ହେଲେ, ସବୁ ପରିବାଠୁ ନେଇକି ଧାନ ହ ଆମ ସବୁ ଚାଉଳଠୁ ନେଇକି ସବୁ ରେଟ ବଢିଯିବ। ଆଉ କିଏ କଣ କରିବ। ଆଉ ସବୁ ରେଟ୍ ବଢିଲେ ତ, ପୁଣି ସବୁ ସେ ବଢିବ ଟ୍ୟାକ୍ସ ଆ ସବୁ ବଢିଯିବ, ଏକା ସାଙ୍ଗା। ଆଉ ଏଇ ଯୋଉ ଯୁଦ୍ଧ ହେଲା ତ ଯୁଦ୍ଧ ଯୋଗୁ ତ ସବୁୁ ଫୁଣି ବଢିଯାଇଥିଲା ଏମିତିରେ ଗ୍ୟାସ୍ ତ ନେଇକି ସବୁ ବଢିଲା ଗ୍ୟାସ ତ କଣ କହୁଛନ୍ତି ପୁଣି ବଢି ଯାଇଛି ବୋଲି ଆଉ ଏ ଯୁଦ୍ଧ ଯୋଗୁ ସବୁ ଏତେ କ ନାଟ ହେଲା ସିନା। ଦେଶୀ ସବୁ ବଢି ବୁଢା ଗଲା ଆଉ କଣ କରିବ। ଏ ଯୁଦ୍ଧ ଯୋଗୁ ସବୁ ହେଲା ଏତକ ନାଟ। ଆଉ କିଏ କଣ କରିବ ଯୁଦ୍ଧ ସବୁ ଏ ଇସ୍ରାଏଲ କୁ କିଏ ତ ନାଗିଥିଲେ ଏଇ ଯୋଉ କଣ ଇରାନ୍ ସବୁ ମାଡ଼ ନାଗିଥିଲେ ବୋଲି ଏତକ ହେଇଛି ମଝିରେ ସେ ଆମେରିକା ଟା ଗୋଟେ ବେକାରିଆ ଟା। ତାରି ଯୋଗୁ ଏତକ ବେଶୀ ନାଟ ହେଇଛି। ସେଇ ଯୁଦ୍ଧ ଯୋଗୁ ଏତକ ସବୁ ରେଟ ବଢିଗଲା ଆଉ କଣ କରିବ। ଆଉ ଆମର ବି ଏଥର ଗଛ ଫଛ ସବୁ କାଟି କୁଟା ଦଉଛନ୍ତି। ଗଛ ରହିଲେ ସିନା ବର୍ଷା ହବ ଗଛ ନଥିଲେ ବର୍ଷା କେମିତି ହବ ଗଛ ନାହିଁ ବୋଲିପା ଗରମ ବି ହଉଛି ଖରାପ ବି ହଉଛି ବ ଉ ଗଛ ନାହିଁ ବୋଳିକା ବର୍ଷା ବି ହେଇପାରନି ସେଇଥିପାଇଁ ଲେଟ ହଉଛି ନା ଆଉ କଣ। ଆଉ ଗଛ ନାହିଁ ବୋଲି ହେଇପାରୁନି ଆଉ କଣ କରିବା। ହ୍ୟାଲୋ।
ହଁ ଆମର ବି ସେମିତି ଏପଟେ ସେମିତି ହଉଛି ଯେ ଗଛ ପତ୍ର କାଟିଦଉ ଗଛ ବି କାଟି ଦେଇେସିନି ଜଙ୍ଗଲର ତାପ ଯେତିକି ଏବେ ଏବେ ସବୁ ସରକାର କହୁଛନ୍ତି ଗଛ ଲଗାଅ ସମସ୍ତେ ଏବେ ବାରିଘରେ ଚାରିଆଡେ ଗଛ ପତ୍ର ଲଗେଇସିନି ଆଉ ଚାରିଆଡେ ଗଛ ପତର ଲାଗି ଟିକେ ଟିକେ ବର୍ଷା ହଉଚି ଆଉ ଜଙ୍ଗଲ କାଟିକି ପଦା କରିଦଉଚୁନି ଆଉ କଣ ଏପଟେ ବି ଯୋଉ ଗରିବ ଲୋକମାନେ ସେମାନେ ତାଙ୍କର କେତେ ବାରିଘରେ ସେମାନେ ବି ଗଛ ପତ୍ର ଲଗେଇସିନି। ଆଉ ଏମିତି ହେଇକି ସବୁ ଅଧିକ ରେଟ୍ ବାଟ ସବୁ ତ ଜିନିଷ କଲେଣି ଆଉ ହଉ ତମେ ଯଦି ଏଥର ଯାଅ ଆଉ ପରେ କଥା ହବା ଆଉ ମୋର କାମ ଅଛି ଟିକେ ଆଉ।
ହଁ ହଁ ମୁଁ ପି ସେଆ କହୁଥିଲି କାମ ଟିକେ ଅଛି ପରେ କରିବି ଆଉ ହଁ ହଉ ରଖୁଛି।